ହାଲୋ।
ହାଲୋ ସାର୍ ନମସ୍କାର୍।
ନମସ୍କାର୍ ମ୍ୟାଡ଼ାମ୍ ନମସ୍କାର୍ କେମିତି ଅ
କେମତି ଅ ହଁ ମୁଁ ଭଲ ଅଛି ଆପଣ କେମତି ଅଛନ୍ତି?
ମୁଁ ବି ବହୁତ ଭଲ ଅଛି ଆପଣଙ୍କର
ଆମେ ରାତ୍ରି ଖାଇବା ଆପଣଙ୍କର ସରିଲାଣି?
ହଁ ମୋର ଏବେ ଗ୍ରାମରେ ଏକ ଭୋଜିର ଆୟୋଜନ ହେଇଥିଲା ଯାହାକି ଏକ ବର୍ଷି ବୋଲି କୁହାଯାଏ। ତ ସେଠି ମୁଁ ଯାଇଥିଲି ଏବେ ଆଣ ଗ୍ରାମର ଭୋଜି ସମେ ମିଳି ମିଶି କରନ୍ତି ମୁଁ ଯାଇ ସେଠି ରାତ୍ର ଭୋଜନ କରିସାରିଛି। ଆଉ ସେଠାରେ ବହୁତ ସାରା ଗ୍ରାମ ଗ୍ରାମ ଲୋକ ଏକାଠି ହେଇଥିଲେ। ତା ସହ ସମସ୍ତେ ମିଶିଲୁ ସମସ୍ତେ ମିଶେଇ ଭୋଜି ଖାଇଲୁ ଆଉ ସମସ୍ତଙ୍କରେ ଗୋଟେ ସୁସମ୍ପର୍କ ବା ବନ୍ଧୁ ଟା ବି କଣା ଭୋଜି ଯେହେତୁ ଗ୍ରାମରେ ଏକ ଭୋଜି ରେ ସମସ୍ତେ ସମସ୍ତଙ୍କୁ ସହଯୋଗ ସାହାଯ୍ୟ ସହଯୋଗ କରନ୍ତି। ତ ଭଲ କଥା କଣ ଆମେ ଯାଇକି ସେଠାରେ ଭୁଜି ଖାଇଲୁ ସମସ୍ତଙ୍କ ସହ କଥା ହେଲୁ। ତାଙ୍କର ଯାହାର ଇ ଭୋଜିଥିଲା ଦୁଃଖର ଗୋଟେ ଭୋଜି ତାଙ୍କର ଜଣେ ବଡ ଭାଇଙ୍କର ମୃତ୍ୟୁ ଘଟିଥିଲା ତାଙ୍କର ଆଜି। ବସିଥିଲା ତ ଆମେ ଯାଇ ସେଠି ତାଙ୍କୁ ସାହାଯ୍ୟ ବି କଲୁ କିଛି। ହ ମତେ ବି ବହୁତ ଖୁସି ଲାଗିଲା ଆପଣ ଆପଣଙ୍କ ରାତ୍ରି ଭୋଜନ ସରିଲାଣି?
ହଁ ହଁ ମୋର ସରିଲାଣି ମୁଁ ତ ବହୁତ ସାଧା ସିଧା ହିଁ ଖାଦ୍ୟ ରାତିରେ ଗ୍ରହଣ କରେ। ତ ଆଜି ଆମ ଘରେ ରୁଟି ଏବଂ ସନ୍ତୁଳା ଏବଂ ଆଉ କିଛି କ୍ଷୀର ଆଜି ଆମେ ଖାଇଛୁ। ସଧ୍ୟୋରେ ରାତିରେ ସମସ୍ତେ ମିଶିକି। ଆଉ ଆଜି ଆମ ଘର ପାଖରେ ବି ଏକ ହଁ ଭୋଜି ଥିଲା ଏକ ଦଶତାହ ଭୋଜି। ଆଉ ଲୋକମାନଙ୍କର ଦୁଃଖ ସୁଖ ଫଳ ପରିସ୍ଥିତି ଆଜି ଟିକେ ଗାଁ ରେ ଟିକେ ଏତେ ଭଲ ନଥିଲା ପରିସ୍ଥିତି ଅ ମୁଁ ବୁଝିପାରେ ଯେତେବେଳେ ତାଙ୍କ ଘରେ କିଏ ଚାଲିଗଲେ ଘରର ଅବସ୍ଥା କେମିତି ହେଇଯାଏ। ଆଉ ସେଇ ସମୟରେ କି ନା ଘର ଲୋକ କେତେ ବ୍ୟତିବ୍ୟସ୍ତ ହେଇ ପଡନ୍ତି। ଆଉ ମୋତେ ଜଣିକି ଖୁସି ଲାଗିଲା କି ଆପଣ ଅ ଯାଇକି କି ସେଠିରେ ସେମାନଙ୍କୁ ସାହାଯ୍ୟ ପ୍ରଦାନ କରୁଛନ୍ତି ସାହାଯ୍ୟ କରୁଛନ୍ତି ତାଙ୍କର କାମରେ। ଏଇଟା ଏକ ଭଲ ପଦକ୍ଷେପ ଅଟେ। ବହୁତ ଖୁସି ଲାଗିଲା ଜାଣିକି କି ଆଜିକା ଯୁବପିଢି ମାନେ ମଧ୍ୟ ଅ ନିଜର ଅ ମାନେ ବ୍ୟକ୍ତିଗତ ଜୀବନରେ ଯେତେ ଉ ବ୍ୟସ୍ତ ରହିଲେ ମଧ୍ୟ ତାଙ୍କର ସୁ ମାନେ ଅ ଗ୍ରାମ ପାଇଁ ଯୋଉ ଅବଦାନ ଟା ରହିବା କଥା। ଯୋଉ ଭାଇଚାରା ବା ଭାତୃଭାବ ଯୋଉ ରହିବା କଥା ଆମର ସେଇଟା ଆଜି ବି ଓଡିଶାର ଗାଁ ମାନଙ୍କରେ ପ୍ରତିଫଳିତ ହଉଛି।
ହୁଁ ଠିକ କହିଲେ ଆପଣ ଦେଖନ୍ତୁ ଆମେ ବି ଗୋଟିଏ ଭୋଜି ନାହିଁ ଗାଁରେ ଯାହାର ବି ଆ ଯୁବକ ସଂଘ ଗୋଟେ ଅଛି ଯୁବକ ସଂଘର ସମସ୍ତ ସଦସ୍ୟ ଆମେ ସେଠାକୁ ଯାଉ ଓ ଗ୍ରାମର ସମସ୍ତଙ୍କୁ କିଛି ନା କିଛି ସାହାଯ୍ୟ କରୁ ଯେମିତି କାର ଭୋଜି ଭାତରେ ବି ନୁହଁ ଆମେ ଗ୍ରାମର ବହୁତ ସାରା ଯେମିତି ବୃକ୍ଷରୋପଣ କରୁ। ଅ ଅଳିଆ ପରିଷ୍କାର ପରିଚଛନ୍ନତା ପାଇଁ ଆମର ଗାଁ ମନ୍ଦିର। ବିଦ୍ୟାଳୟ ରହିଲା କୌଣସି ମାତାଙ୍କ ପୀଠ ଅ ଆଉ ଡ୍ରେନ୍ ସବୁ ସଫା ବି କରୁ। ହଁ ତ ସବୁୁ ଆମେ ଯେହେତୁ ସମସ୍ତେ ନି ବ୍ୟସ୍ତ ବହୁଳ ଜୀବନରେ ବ୍ୟସ୍ତ ରହୁ। ତ ଆମେ କୌଣସି ଛୁଟି ନହେଲା କି ରବିବାର ହେଲା। ତ ଆମେ ସେଠାକୁ ଯାଇ ଆମେ କିଛି ସମୟ ଆମ ଗ୍ରାମ ପାଇଁ ଅବଦାନ ରହୁଛି ଯାହା ଦ୍ଵାରା କି ଆମ ନିଜର ବ୍ୟାୟାମ ଭଶ ଆମ ସ ସଂଘର କାର୍ଯ୍ୟକାରୀ କରର୍ତ୍ତାମାନାନଙ୍କ ମଝିରେ। ସୁସମ୍ପର୍କ ଗଢି ଉଠୁଚି। ଆଉ ଗ୍ରାମର ଲୋକ ଆଉ ଯୁବକ ବନ୍ଧୁ ମାନରେ ଗୋଟେ ସମ୍ପର୍କ ରଉଥିଲେ ଯାହାକି ଆପଣ ଭବିଷ୍ୟତରେ ସେମାନଙ୍କ ମଧ୍ୟରେ କୌଣସି ଯେଉଁ ହିଂସା ନକ ନକାତ୍ମକ ଚିନ୍ତା ନ ନ ପସେ ଯେମିତି। କି ମ ମାନ କି ତମେଜନ କରି ଯେମିତି ଗାଁ ରେ ଝଗଡା କରୁଚନ୍ତି ତ ସେଇଟା ନ କ ଆମର ଯେହେତୁ ଭାତୃଭାବ ରହିବ ବା ସଂଘ ଯଦିଷ୍ଟ ବଲେ ଶତୁୁର ରହିବ। ତ ବୋହୁତ ଭଲ ରହିବ। ତ ଆପଣ ଠିକ କହିଲେ ଯେ ଆପଣ ବି ଗାଁରେ ସାହାଯ୍ୟ ସହଜଗ ବି କରନ୍ତୁ। ଆଉ ଦେଖନ୍ତୁ ଆ ଯେହେତୁ ସ୍କୁଲ ଆପଣ ବିଦ୍ୟାଳୟରେ ତ ଆମେ ବିଦ୍ୟାଳୟ ପରିସର ବି ଆମେ ସ୍ସ୍ କରୁଚୁ ତ ସେଇଠୁ ବିଦ୍ୟାଳୟ ହୋଉଚି ଆମର ପ୍ରଥମ ମ ମନ୍ଦିର ଯେମିତି ଆମେ କହିବା। ଯୋଉଠି ଆମେ ପିଲା ଦିନେ ପାଠ ପଢିଚେ ଆମର ଚରିତ୍ର ଗଠନ କରିଚେ। ଭବିଷ୍ୟତରେ ବିଦ୍ୟାଳୟ ଯୋଉ ପାଇଁ ହିଁ ଆମେ ନିଜର ଉଁ ବ୍ୟତିତ ବା ନିଜର ପ୍ରତିଭା ଟାକୁ ପ୍ରଫୁଲ୍ଲିତ କରିଚେ ତ ସେ ବିଦ୍ୟାଳୟକୁ ଆମେ ନିଶ୍ଚୟ ପରିଷ୍କାର ପରିଚ୍ଛନତା ରଖିବା। ତ ଆପଣ ପିଲାିନେ ବୋଲେ ଯୋଉ ପାଠ ପଢୁଥିଲେ ସେ ବିଦ୍ୟାଳୟକୁ କେବେ ଯାଆନ୍ତି ନା ଆପଣଙ୍କର ଅନୁଭୂତି କଣ ବିଦ୍ୟାଳୟ କହିବେକି।
ହଁ ମୁଁ ତ ଆଜି ପର୍ଯ୍ୟନ୍ତ ବି ମୋର ଯେତେବେ ଶିକ୍ଷକ ଅଛନ୍ତି ସମସ୍ତଙ୍କୁ ହଁ ମୁଁ ବୋହୁତ ସମ୍ମାନ ଦିଉ ଆଉ ସେମାନେ ବି ଆଜି ପର୍ଯ୍ୟନ୍ତ ମୋ ସହିତ ଜଡିତ ହୋଇ ଅଛନ୍ତି। ମୁଁ ଯାହାବି ମୋ ଜୀବନରେ ବର୍ତ୍ତମାନ ସଫଳତା ପାଇଛି ସେ ସବୁ ସେମାନଙ୍କ ପାଇଁ ହିଁ ମୁଁ କହିବି ଆଁ ପିଲା ବେଳୁ ଅଁ ମାନେ ପାଠ ପଢିବା କ୍ଷେତ୍ରରେ ଶିକ୍ଷକ ମାନଙ୍କର ମୋ ଜୀବନରେ ବୋହୁତ ଅବଦାନ ଅଛି। ଆଁ ଉଁ। ମୋର ଉ ପ୍ରିୟ ଶିକ୍ଷୟତ୍ରୀ ହୋଉଚନ୍ତି ଗୀତାଞ୍ଜଳି ମାଡାମ୍। ଯିଏକି ଉ ମୋ ପାଇଁ ବୋହୁତ ଅ ସ୍ମରଣୀୟ ଅଟନ୍ତି ତାଙ୍କର ପ୍ରେରଣା ପାଇଁ ହିଁ ମୁଁ ମୋର ଯେଉଁ ଅ ପ୍ରତିଯୋଗିତା ମୂଳକ ମୋର ଯୋଉ ଅ ଅନ୍ତର୍ନିହିତ ଗୁଣକୁ ମୁଁ ବିକଶିତ କରିପାରିଥିଲି ଏବଂ ମୋର ଜଣେ ସଂସ୍କୃତରେ ଜଣେ ଶିକ୍ଷକ ଥିଲେ। ଯିଏ ମତେ ବୋହୁତ ପ୍ରତିଯୋଗିତାରେ ଅଂଶଦାର କରିବା ପାଇଁ ବୋହୁତ ବ୍ଲକ ଲେବୁଲ୍ ଆମର ରାଜ୍ୟସ୍ତରୀୟ ଲ ଆମର ପଞ୍ଚାୟତ କମିତି ଲେ କ୍ଲର ଲେବୁଲ ସବୁ ଜାଗାକୁ ସେ ମତେ ନେଇକି ଯାଇଚନ୍ତି ମୁଁ ମୋର ପ୍ରଧାନ ଶିକ୍ଷକଙ୍କ ସହିତ ଯାଇକି ଅ ବୋହୁତ ସ୍ଥାନରୁ ଯେମିତି ସୂଚନା ଭବନ ହେଲା। ଜୟଦେବ ଭବନ ହେଲା ବିଭିନ୍ନ ଜାଗାରୁ ମୁଁ କଲେକ୍ଟର ଙ୍କ ଠୁ ଅ ପୁରସ୍କାର ମଧ୍ୟ ଗ୍ରହଣ କରିଚି ତେଣୁକରି ଏ ସବୁ ଅଭୁଲା ସ୍ମୃତି ଅଟେ ମୋ ଜୀବନରେ। ଯୋଉଟା ମୁସ୍ ସବୁବେଳେ ଯେତେବେଳେ ଭାବେ ଆଉ ମୋ ଶିକ୍ଷକ ମାନଙ୍କର ମୋ ପାଇଁ ଯୋଉ ଅବଦାନ ସେ ସବୁ ତ ଭାବେ ମତେ ବୋହୁତ ଖୁସି ଲାଗେ ଆଉ ଜୀବନର ବର୍ତ୍ତମାନ ଏମିତି ପରିସ୍ଥିତି ହେଇଗଲାଣି କି ବେଳେ ବେଳେ ଏମତି ଫିର ମାନେ ଅନୁଭୂତ ହୋଇଥାନ୍ତି ଥାନ୍ତି। ଅ ପିଲାବେଳେ ମୁଁ କେତେ ବୋହୁତ ଭଲ ପଢୁଥିଲି ସ୍କୁଲରେ ଥିଲି। ସ୍କୁଲର ପ୍ରଥମ ଛୁଆ ଥିଲି। କିନ୍ତୁ ବର୍ତ୍ତମାନ ଏତେ ହଁ ଯୋଉ ପ୍ରତିଯୋଗିତାରେ କୋଉଠି ମୁଁ ହଜି ଯାଇଚି ବଟ ଯେତେବେଳେ ମୁଁ ସେ ଯବୁ ପୁରୁଣା ସ୍ମୃତିକୁୁ ଦେଖେ ସେ ପାଇଥିବା ପୁରସ୍କାରକୁ ଦେଖେ ଯେତେବେଳେ ଉୁଁ ମର ବିଦ୍ୟାଳୟର ସେଇ ଉୁଁ ଚିତ୍ରକୁୁ ଦେଖେ ଯେଉଁଥିରେ କିନା ମୋ ସ୍କୁ ସ୍କୁଲ ଶିକ୍ଷକ ଏବଂ ମୁଁ ଥାଉ ତ ସେ ସବୁ ଦେଖିଲେ ବହୁତ୍ ଅଁ ଖୁସି ତି ଏବଂ ବହୁତ୍ ଆନନ୍ଦିତ ଏବଂ ବହୁତ୍ ଉତ୍ସାହିତ ପୁଣି ଆଓଁ ମାନେ ଅନୁଭୂତ ହୁଏ କି ହଁ ମୁଁ ଆଗରୁ ବି କରିଚି ଆଗକୁ ବି କରିପାରିବି। ଏଇ ଯୋଉ ଗୋଟେ ଅଦମ୍ୟ ଅଭିଳାସ୍ ମନରେଖିନା ସୃଷ୍ଟି ହୁଏ କି ହଁ ମୁଁ ଏ ସବୁ ଜିନିଷ କରିପାରିବି ଆଗକୁ ମୁଁ ବଢି ପାରିବି। ଆ ଆଉ ମୁଁ ତ ମଃ କହିବି କି ଉୁଁ ମୁଁ ମୋ ଜୀବନରେ ଯାହାବି ଆଉ ବନିବାକୁ ଚାହୁଁଚି କି ମୁଁ ଯାହାବି ହବାକୁ ଚାହୁଁଚି ସେ ସବୁ ମୋ ମୋ ଶି କ୍ଷକ ମାନଙ୍କ ପାଇଁ ମୋର ଲକ୍ଷ୍ୟ କଥା ବି ମୋ ଶିକ୍ଷକ ମାନେ ହିଁ ମତେ ଆଣିକି ଦେଇଚନ୍ତି। ଜୀବନରେ କଣ କରିବି ମୋ ଜୀବନର ଦୃଷ୍ଟି କଣ ମୋ ଜୀବନ ର ଉଁ ହ ଆ ମାନେ ଉ ଉଦ୍ଦେଶ୍ୟ କଣ ସେଟା ଯଦି ମତେ କିଏ ଏ ଶି କ୍ଷା ମାନେ ଠିକ୍ ଭାବରେ ବୁଝେଇ ପାରୁଚନ୍ତି ସିଏ ହଉଚନ୍ତି ମୋ ଶିକ୍ଷକ। ହ ମତେ ମତେ ଲାଗେ ହଁ ମତେ ଲାଗେ କି ଜୀବନରେ ଉ ମ ଶିକ୍ଷା କେବଳ ଉ ଗୋଟେ ପେପର ଖଣ୍ଡେ ନୁହେଁ। ଶିକ୍ଷା ହଉଚି ଆମର ନୈତିକ ବିକାଶ। ତେଣୁକରି ଯେମିତି ବିବେକାନନ୍ଦ କହିଥିଲେ ଯେଉଁ ବିଦ୍ୟା ତମର ଅଜ୍ଞାନତା କୁ ଅନ୍ଦ ମନେ ତମ ଅଜ୍ଞାନତା କୁ ଦୂର ନ କରିକି ତମ ଅନ୍ଧକାରକୁ ଦୂର ନ କରିଚି ସେଟା ବିଦ୍ୟା ନୁହ ସେଟା ଶିକ୍ଷା ନୁହ। ଆପଣ ଉୁଁ ଅ କଣ ଭାବନ୍ତି ଶିକ୍ଷା ଏବଂ ବିଦ୍ୟା ଦିଟା ସମାନ ଜିନିଷ୍? ନା ଅଲଗା ଅଲଗା ଜିନିଷ?
ଶୁଣନ୍ତୁ ଯେମିତି ଆପଣଙ୍କୁ କହିଲେ ଗୋଟେ ଶିକ୍ଷା ଶିକ୍ଷା ଗ୍ରହଣ କରିବା ପାଇଁ ଆମେ ବିଦ୍ୟାଳୟକୁ ଯାଉ ଚାଟଶାଳି କୁ ଯାଉ ଏଥିରେ ଆମେ କିଛି ଆମେ ଯେମିତି କହିଲେ ଆମର ଭବିଷ୍ୟତ ଉଜ୍ଜଳ ପାଇଁ ଆମେ ସେଠି ଉ ପାଠ ପଢୁ। ବା ନିଜର ଚରିତ୍ର ଗଥନ ବଲେ ବିଦ୍ୟାଳୟରେ ଖାଲି ପାଠ ପଢ଼ା ତ ହୁଏନି ଚ ଚ ଚରିତ୍ର ଗଠନ କରାଯାଏ ନିଜର। ନୈତିକତା କିଭଳି ଭାବରେ ଆମେ ପ ପରିବେଶ ଚଳିବା। ତା ସହ କିଭଳି ଭାବରେ ଆମେ ଜୀବନରେ ଉନ୍ନତି ଗଢିବା। ତ ତା ଉପରେ ବି ଶିକ୍ଷା ଦିଆଯାଏ ମେନେ ଆମେ ଯଦି ମେ ଚରିତ୍ର ଯେମିତିଆ ଆପଣ କହିଲେ ବିଦ୍ୟାଳୟରେ ଚରିତ୍ର ଅଁ ଗଢ଼ିଆ ପାଇଁ ବହୁ ସାରା ଅମ୍ ଶିକ୍ଷା ଯାଏ କେମିତି କିଭଳି ଭାବେ ଆମେ କାହାକୁ କଥା କହିବା କିଭଳି ବଡକୁ ସନ୍‌ମାନ କରିବା। ସାନ ମାନଙ୍କୁ ସ୍ନେହ ସେ କଥା ବିସ୍ ବିଦ୍ୟାଳୟରେ ଶିଖା ଯାଏ। ଆମର ଶିକ୍ଷକ, ଶିକ୍ଷୟତ୍ରୀ ମାନେ ଆମକୁ ପିଲାଏକୁ ଯେମିତି ଶିକ୍ଷା ଗ୍ରହଣ କରିବା ପାଇଁ ବା ଆମକୁ କିଭଳି ଭାବରେ ଆମେ ଭଲ ଉଜ୍ଜଳ ଭବିଷ୍ୟତ ତା ପାଇଁ ସେମାନେ ଧ୍ୟାନ ଦିଅନ୍ତି। ଆପଣ ଯେମିତି କହିଲେ ଆପଣ ଜଣେ ମେଳାପ୍ ମେଧାବି ଛାତ୍ରୀ। ତତ୍ ଆପଣ ଜିଲ୍ଲା ଲେବୁଲୁ ବା ରାଜ୍ୟ ସ୍ତରୀୟ ବହୁ ସାରା ପୁରସ୍କାର ପୁରସ୍କୃତ ହେଇଚନ୍ତି। ତ ମତେ ଏତେ କଥା ଜାଣିକି ଖୁସଲା ମୁଁ ବି ମୋସ ସ୍କୁଲ ସମୟରେ ମୁଁ ବି ଜିଲ୍ଲା ସ୍ତରୀୟ ବା ଆଁ ବ୍ଲକ ସ୍ତରୀୟ ବହୁ ସାରା ପ୍ରତିଯୋଗିତାରେ ଭାଗ ନେଇଚି। ବିଜ୍ଞାନ ମେଳା ହଉ କି ସେଥିରେ ଆମର ରଚନା ଲେଖନ ହଉ କି ଡିବେଟ୍ ହଉ ମୁଁ ମୁଁ ସେ ସବୁଥିରେ ଭାଗିଦାର୍ ନେଇଚି ମୁଁ ବି ବହୁ ସାରା ପୁରସ୍କୃତ ସେ ସମୟରେ ପାଇଚି ତ ମତେ ବି ଲାଗେ ଯେ ଶିକ୍ଷକମାନେ ଯେ ବାତ୍ ପିଲାବେଳେ ଯେ ବିଭଳି ଭାବରେ ଆମ ଉ ଛାତ୍ରଛାତ୍ରୀ ସମୟରେ ଆମକୁ ଆକଟ କରନ୍ତି ବା ମାଡ ମାରନ୍ତି ସେଟା ତାଙ୍କର ରାଗ ନଥାଏ। ତ ଆମେ ଭାବ ମନର ଗୋଟେ ଭାବନା ଥାଏ ଯେ ଏଇ ସାରେ ଆମକୁ ବାଡଉଚନ୍ତି। ତ ସେ ସାର ଆମୁକୁ କ୍ଲାସ ତାଙ୍କ ମାଡ଼ ମାରିବାର କାରଣ ହଉଚି ଆମେ କେମିତି ସୁନ୍ଦର ଭବିଷ୍ୟ ଗଠନ କରିବା ଆମେ କେମିତି ଭବିଷ୍ୟତରେ ବହୁ ସାରା ଆଁ ସୁନାମ ଅର୍ଜନ କରିବା। ତାଙ୍କୁ ବି ଖୁସି ଲାଗିବ ତା ସହ ଆମେ ନିଜ ଭବିଷ୍ୟତରେ ଯେତେବେଳେ ଆମେ ସବୁ ଆମେ କହିବା ଯେ ସେ ମୋ ସାର୍ କି ସେ ମୋର ଶିକ୍ଷକ ଯିଏ ମତେ ପାଠ ପଢେଇକି ବଡ ମଣିଷ କରିଛନ୍ତି। ତ ସେ ସମୟ ତାଙ୍କୁ ଯଦି ଗର୍ବର ମନ ହବ ନିଜକୁ ବି ମାନେ ମନ ହେଉ ଯେ ମୁଁ ସାରଙ୍କ ପାଇଁ କି ସାର୍ ବି କହିବେ ମୋ ପାଇଁ ସେ ଗର୍ବିତ ମୁଁ ତାଙ୍କ ପାଇଁ ଗର୍ବିତ। ତ ସେଇଟା ବି ଗୋଟେ ଭଲ ଚିନ୍ତାଧାରା ବୋଲି ଭାବେ। ଆପଣ ଯେମିତି ଦେଖନ୍ତୁ ଆପଣ ଏ ବି ଜଣେ ମେଧାବୀ ଛାତ୍ରୀ। ଉଁ ଭବିଷ୍ୟତ ନିହାତୀ। ଭାବରେ ଆପଣ ବହୁତ ସାରା ଉଁ ବୋଲେ ସକ୍ସେସ୍ ପାଇବେ ବା ଉଜ୍ଜଳ ଭବିଷ୍ୟତ ପାଇବେ। ତ ଆପଣ ଏବେ ଏ ଆପଣଙ୍କର ଭବିଷ୍ୟତରେ ଆପଣ କଣ କରିବାକୁ ଚାହୁଁଛନ୍ତି? ଆପଣଙ୍କର ଚିନ୍ତାଧାରା କଣ ଅଛି ।
ହଁ ମୁଁ ଭବିଷ୍ୟତରେ ଗୋଟେ ଭଲ ନାଗରିକ ହେବା ପାଇଁ ଚାହେଁ। ମୁଁ ଚାହେଁକି ମୁଁ ଯୋଉ ବିଦ୍ୟା ଅର୍ଜନ କରିଛି ସେ ବିଦ୍ୟା ମୋର ଏମିତି ହିଁ ମାନେ ଉ ଉଁ ଏମତି ବଣ ମଲି ବଣରେ ହେଇକି ନ ନ ଝଡିଯାଉ। ମୁଁ ଚାହିଁକି ଆ ମୁଁ ଯେମିତି ଜଗତରେ ଯେମିତି ପ୍ରଚାର ଆଉ ପ୍ରସାର ପାଇପାରେ ସମସ୍ତଙ୍କ କାର୍ଯ୍ୟ ଯେମିତି ଆସିପାରେ। ମୁଁ ଆସିଛି ଏଠିକି ମାନେ ମୁଁ ଯେମିତି ଚାରିଟା ଲୋକଙ୍କୁ ସାହାଯ୍ୟ କରିକି ଯାଇପାରେ। ତ ମୋ ଦ୍ଵାରା ଯେତେ ମାତ୍ରାରେ ସମ୍ଭବ ହବ ମୁଁ ମୋର ହାତ ସେଇ ଲୋକମାନଙ୍କୁ ବଢେଇବାକୁ ଚାହିଁବି ଯୋଉମାନେ ବର୍ତ୍ତମାନ ସମୟରେ ଆମର ଆମ ଯୋଉ ବିଦ୍ୟାର ବା ଆମ ଜ୍ଞାନର ସେମାନଙ୍କୁ ବହୁତ ବହୁତ ଆବଶ୍ୟକତା ଅଛି। ତ ମୁଁ ତ ସବୁବେଳେ ଏହା ହିଁ ଚାହୁଁଛି କି ମୁଁ ଅ କେମିତି ଲୋକମାନଙ୍କ ସେବାରେ ରହିପାରିବି। ସେଇଟା ହିଁ ମୋର ଆଶା ଆଉ ସେଇଟା ସେଇଟା ହିଁ ମୋର ଭରସା। ତ ମୁଁ ସେଥିପାଇଁ ବହୁତ ଅଗ୍ରସର ଅଛି ଆଉ ମୁଁ ସେଇ ଦିଗରେ କାମ କରିବା ପାଇଁ ବି ବହୁତ ଇଛୁକ ଅଛି। ବାକି ଭଗବାନଙ୍କ ଇଚ୍ଛା ମୁଁ ତ ପରିଶ୍ରମ ଜାରି ରଖିଛି।
ଧନ୍ୟବାଦ ଆପଣ ଏବେ ପରିଶ୍ରମ ଜାରି ରଖନ୍ତୁ। ଆପଣଙ୍କର ଭବିଷ୍ୟତରେ କେମିତି ଉଜ୍ଜଳମୟ ହବ ମୁଁ ବି ଠାକୁରଙ୍କ ପାଖରେ ନିହାତି ପ୍ରାର୍ଥନା କରିବି। ଆପଣଙ୍କ ସହ କଥା ହେଇ ମୋତେ ବହୁତ ଶିକ୍ଷଣୀୟ ଜିନିଷ ମିଳିଲା। ଆପଣଙ୍କର ଚିନ୍ତାଧାରା ଆପଣଙ୍କର ହଁ ଭବିଷ୍ୟତରେ ଲୋକଙ୍କୁ ସାହାଯ୍ୟ କରିବାଟା ଯୋ ଚିନ୍ତାଟା ସେଇଟା ମୋତେ ବହୁତ ଉତ୍ପରିତ କରିଛି। ବା ଆଉ କ ବହୁତ ପ୍ରେରିତ କରିଛି ସେଥିପାଇଁ ଆମକୁ ଧନ୍ୟବାଦ। ତ ଏବେ ତ ରାତି ବହୁତ ହେଲାଣି। ତେବେ ଆପଣ ଶୟନ କରନ୍ତୁ ଯାଆନ୍ତୁ ମୁଁ ବି ଶୟନ କରିବି ଶୁଭରାତ୍ରି।
ଶୁଭ ରାତ୍ରି।